ହ୍ୟାଲୋ।
ଆଜ୍ଞା।
ହଁ ମୁଁ କହିଲି ଭଏସେ ଶୁଭୁଚି।
ଆଜ୍ଞା।
କଣ କରୁଚନ୍ତି?
ବସିଚି ଆଉ।
ଖାଇ ସାରିଲେନି।
ନାଇଁ ସାଢେ ନଅଟା ହେଲେ ଖାଇବୁ ଆଉ।
ଅ ହ ରାତିରେ କଣ ଭାତ ଖାଆନ୍ତି ନା ରୁଟି?
ନାଇଁ ରାତିରେ ରୁଟି ଆଉ ଭଜା ହ୍ୟାଲୋ।
ହଁ ଶୁଭୁଚି ହ୍ୟାଲୋ।
ହାଁ ରାତିରେ ରୁ ହାଲୋ।
ଶୁଭୁଚି।
ହଁ ଆଜ୍ଞା। ଆଉ ଆପଣ କଣ କରୁଛନ୍ତି?
ରାତିରେ କଣ ରୋଷେଇ ହୁଏ ଆପଣଙ୍କର?
ରାତିରେ ରୁଟି ଆଉ ଭଜା ଆଉ।
ଆଚ୍ଛା ଆଚ୍ଛା। ଆଉ ରାମାୟଣ ଦେଖନ୍ତି?
ହଁ ରାମାୟଣ ଦେଖିବାକୁ ଭାରି ଭଲ ପାଉ ଆମେ।
ହଁ ଟିକେ ରାମାୟଣ ବିଷୟରେ କଣ ଜାଣିଚନ୍ତି ଟିକେ କହୁନାହାନ୍ତି?
ଆ ରାମାୟଣ ବିଶୟରେ ଆଁ କଣ ଆପଣ କୁହନ୍ତୁ କଣ ଜାଣିଛନ୍ତି?
ରାମାୟଣ ମାନେ କାହିଁକି ଯାଇଥିଲେ ରାମ ବନବାସ?
ମୋର ଏଥେରେ ଅଭିଜ୍ଞତା ନାହିଁ ଆପଣ କୁହନ୍ତୁ।
ଆଉ କଣ ଜାଣିଚନ୍ତି ନହେଲେ କୁହନ୍ତୁ? କୋଉ କୋଉ ଜାଗା ବୁଲିଛନ୍ତି କି କୋଉ କୋଉ ଜାଗା ବିଷୟରେ ଜାଣିଛନ୍ତି?
ହଁ ପାହାଡ଼ ହାଲୋ ଆମେ ପର୍ବ ପର୍ବାଣିୀ ହେଲେ ପାହାଡ ଉପରକୁ ଯିବା। ପାଇଁକା ଇଚ୍ଛା କରୁ ଆଉ ସେଠି ପଞ୍ଚୁ ପାଣ୍ଡବ ଜନ୍ମ ହେଇଥିଲେ ତାଙ୍କର ଗୋଟେ ସ୍ତୁତି ଅଛି ସେ ପାହାଡ ରୁ ବ ବସ୍ ବର୍ଷା ଋତୁ ହେଲେ ଝରଣାରୁ ପାଣି ଝରେ। ସେ ଝରଣା ପାଣିରେ ଆମେ କୁଳୁ ଗୁଳୁ ଏଇ ଗାଧଉ ଆଉ ସେ ପଶୁ ଜ ନ୍ତୁ ମାନେ ଅଛନ୍ତି ସେ ପାଣି ଗ୍ରୀଷ୍ମ ଋତୁ ଥିଲେ ଖାଇବାକୁ ଆସନ୍ତି ଆଉ
ହଁ ହଁ ଆପଣଙ୍କ ସେଟା ଆଉ କଣ କଣ ସବୁ ଚାଷ ହୁଏ?
ହଁ ଚାଷ ହୁଏ ପନିପରିବା ହୁଏ। କଲରା ହୁଏ ବାଇଗଣ ହୁଏ ଆଳୁ ହୁଏ ଭେଣ୍ଡି ହୁଏ। ଜହ୍ନି ହୁଏ କାକୁଡି ହୁଏ ବିଲାତି ହୁଏ। ଆଉ ଚାଷ ସବୁ ହୁଏ ପାଣି ମହାନଦୀ ମଦିରୁ ଇରଗେସନ ପାଣି ମାଡ଼େ ଚାଷ କରୁ। ବଳଦ ରେ ଲଙ୍ଗଳ ମଈ ସବୁ ଚାଷ କରନ୍ତି ଚାଷମାନେ ବଳଦରେ ଚାଷ ହୁଏ ଟ୍ରାକ୍ଟର ଚାଷ ହୁଏ। ହଁ ହଳ ଲଙ୍ଗଳରେ ଚାଷ ହୁଏ ଚାଷ କରିକି ସେ କରନ୍ତି ଆଉ।
ହ ଧାନ ଚାଷ ଯୋଉ ଗୋଟା ହୁଏ ସିଏ ଯୋଉ ଧାନ ଟା ବୁଣନ୍ତି ଏ କେତେ ମାନେ ଦିନ ସମୟ ନିଏ ସେଟା ହବାକୁ ଧାନଟା
ବର୍ଷା ଆ ବର୍ଷାଋତୁରେ ଧାନ ହୁଏ ଆ ଅମଳ ବୁ ବୁଣା ହୁଏ ରଥଯାତ୍ରା ବେଳେ ଧାନ ଅକ୍ଷୟତୃତୀୟା ରେ ଅନୁକୂଳ ହୁଏ। ଅକ୍ଷି ମୁଠି ନୂଆ ସୋଇଲେ ଧାନ ବଣାସରେ ଅକ୍ଷୀ ତୃତୀୟାରେ। ଅକ୍ଷୀ ଅନୁକୁଳ ହୁଏ ଆଉ ଆ ରଥଯାତ୍ରା ବେଳେ ସବୁ ବିଲରେ ଲା ଏ ବିହନ ଲାଗେ ମଞ୍ଜି ସବୁ ଅନୁକୂଳ ହୁଏ ରଥଯାତ୍ରା ବେଳେ
ଆଚ୍ଛା ଆଛା ଆଉ ଆପଣ ଏବେ ତ ବାହାସାହା ହେଇକି ସଂସାର ଭିତରେ ଇଏ କରିବେଣି ବାହାଘର ପୂର୍ବରୁ କଣ ବୁଲାବୁଲି କରନ୍ତି ନା ନାଇଁ ଯାହା କରନ୍ତି ବାହାଘର ପରେ?
ନାଇଁ ବାହାଘର ପୂର୍ବରୁ ଯାହା ଟିକେ ବୁଲାବୁଲି କରିଥିଲା ଆଉ ବାହାଘର ପରେ ଆଉ ଆ ମା ଥରେ ଦୁଇ ଥର ଯାଇଥିଲୁ ପିଲା ଛୁଆ ସଂସାର ହେଲେ ପିଲା ପାଠ ପଢିଲେ ତାଙ୍କର
ନାଇଁ ବାହାଘରପୂର୍ବରୁ ଯଉ ଫିଲ୍ମ ଦେଖିବାକୁ ଯାଇଥିଲେ କଣ କେମିତି ଯାଇଥିଲେ ସାଙ୍ଗମାନଙ୍କ ସାଙ୍ଗରେ ଟିକେ ଷ୍ଟୋରି ଟା କୁହନ୍ତୁ?
ଆ ସାଙ୍ଗମାନଙ୍କ ସାଙ୍ଗରେ ଥରେ ଫିଲ୍ମ ଦେଖିବାକୁ ଯାଇଥିଲୁ ବଜାରକୁ। ଫିଲ୍ମି ଦେଖି ଦେଖିଲି ପୁଅ ମୋର କଳା ଠାକୁର ଆଉ ଫିଲ୍ମ ଦେଖି ଏମିତି ଆସିଲା ବେଳକୁ ହ ବସ୍ ଆସେ ଗୋଟେ ନଅଟା ରାତିରେ ବସ୍ ପଳେଇବା ଆମେ ଏଗାର କିଲୋମିଟର ଚାଲି ଚାଲି ଆସିଲୁ ଫିଲ୍ମ ଦେଖି ଘରକୁ
ହୁଁ।
ରାତି ନଅଟାରେ ଆସିିକି ଘରେ ପହଞ୍ଚିଲେ ସେଇ ସନମା ସେ ନାଇଁ ଆଉ ଅଛି।
ହୁଁ ହୁଁ ହୁ ସେଇଟା କେତେ କିଲୋମିଟର ଆପଣ ଚାଲିକି ଆସିଥିଲେ।
ଏଗାର କିଲୋମିଟର ଚାଲିକି ଆସିଲି।
ଏଗାର କିଲୋମିଟର ଚାଲିକି ଆସିଥିଲ ଵେଲି।
ହଁ ସେଶ ମୋର ଥିଲା ସେଇ
ଆଉ ଘରେ ଆସିିକି କିଛି କହିଲେନି ଆମର ଏବେ ଯେମିତି ମାନେ ଟିକେ ଲେଟ୍ ହେଇଗଲା ବେଳକୁ
କି ଘରେ କହିଲେ କି ଆଉ ଠିକ ଟାଇମ ରେ ଯଦି ତମେ ବସ୍ ପାଖରେ ପହଞ୍ଚିଥାନ୍ତ ଠିକ ଟାଇମ ରେ ଆସିି ଘରେ ପହଞ୍ଚିଥାନ୍ତ। ଆଉ ଘରେ ପାଣିରେ ଖାଇ କିରିଶେଇବ।
ଆଚଛା ଆଚଛା।
ସେ
ଆଉକଣ ରୋଷେଇ ବିଷୟରେ ଜାଣିଚନ୍ତି?
ଆ ରୋଷେ
ବାଇଗଣ ବେସନ ଦେଇକି ଭଜା ହୁଏ। କଲରା ଚିପ୍ ସିଛଣା ହୁଏ ଆଉ କଖାରୁ। ସାରୁ ମୁଗ ଡାଲି।
କଖାରୁ ଫୁଲ ପିଠଉ ଗୋଟେ ରେସିପି ଜିଟି। ତା ଟିକେ କହିବେ ରେସିପି ଟା କଣ କେମିତି ସେଟା କେମିତି କଣ କରାଯାଏ କଖାରୁ ଫୁଲ ପିଠଉ?
ଖାରୁଫୁଲ। ଆଜ୍ଞା କଖାରୁ ଫୁଲ ବାାଇରେ ଫୁଲ ସକାଳୁ ତୋଳି କି ନେଇ ଆସିବ। ତାକୁ ଭଲରେ ବଛା ବଛି କରିଦବ। ତାକୁ ବେସନ ଦେଇକି ତାୱରେ ପକେଇକି ପିଠଉ କରିବା ଆଉ।
ବେସନ ଦିଆ ହୁଏ ନା ଯୋଉ ଚାଉଳ ଚୁନା ଦିଆ ହୁଏ?
କର୍ମ ଦିଆ ହୁଏ ଚୁନା ବି ଦିଆ ହୁଏ ଯାହା ତମେ ଇଚଛାରେ ତମେ
କୋଉଟା ଅଧିକ ଟେଷ୍ଟି ଲାଗେ?
ଅଧିକ ଟେଷ୍ଟ ଲାଗିବ ଚାଉଳ ଚୁନା।
ପିଆଜ। ଦିଆ ହବ ରସୁଣ ଦିଆହବ ଅଦା ପେଷ୍ଟ ଦିଆହବ ଦେଇକି ତାୱ୍ୱାରେ ତେଲ ଦେଇ ଗଲେ ଭଲ ଲାବିବ ଅଏଲେ କଲେ ଭଲ ଲାଗେ।
ଆଉ କଣ ସେମିତି ସବୁ ରେସିପି ଜାଣିଚନ୍ତି?
ହଁ। ଆଉ ସାଧା ଖାଇବା ଗଛରୁ କଦଳୀ। କରିକି ନେଇ ଆସିବୁ ତାକୁ ବଢିଆ କି ଚୋପା ଛଡିକି କାଟିଦବୁ ହଳଦୀ ପାଣିରେ ଗୋଳେଇଦବୁ ମସଲା ଦେଇକି ତେଲରେ ତାୱରେ ବଢିଆ ସେ ଭଜା କରିଦବୁ।
ଆଚ୍ଛା ଆଛା ସେ କଦଳୀ ଭଜା ହେଇଯେ କଞ୍ଚା କଦଳୀ ଭଜା।
ହଁ କଞ୍ଚା କଦଳ ଭଜା।
ହୁଁ ହୁଁ ହୁଁ କଦଳୀ ଏଇ ଯୋଉ କଞ୍ଚା କଦଳୀ ଭଜା ହେଇପାରିବ ଆଉ କଣ ହେଇପାରିବ? କଞ୍ଚା କଦଳୀରେ ସେମିତି କିଛି ଆଇଟମ
ଭଜା ହବ ଘାଣ୍ଟ ତରକାରୀରେ ପଡିଵ।
ସେ ତ ଘାଣ୍ଟ ଦରକାରିରେ ପଡ଼ିଲେ କଳା ଦେଖାଯାଏ ବୋଧେ
ଦି ପାଣି ତାଙ୍କୁ ତାଟିଆରେ ହଳଦୀ ପାଣି ରେ କାଟିବା ଛୋଟ ଛୋଟ କରିକିନି ଟିକି ଘାଣ୍ଟ ତରକାରରେ ପକେଇବ। କଖାରୁ ଆଳୁ, ବୁଟ ଡାଲି, ଟମାଟୋ, ସବୁା ଛୁଇଁ ଆଉ ବୁଟ ଡାଲି କଦଳୀ, ସାରୁ, ସବୁ ପକେଇକିରି ପରିବା ଭଲ କି ସବୁ ବଢିଆ କାଟିଦବା ଗୁଣ୍ଡ ଗୁଣ୍ଡ କରିକି ଆଉ ତାକୁ ଛାଣି ଦେଇକି ତେଲ ମସଲା ଦେଇ ତାକୁ କଷି ଦେଇକି ଘୋଡେଇ ଦବ ଘାଣ୍ଟ ତରକାରୀ ଆଉ।
ଆଛା ଆଚ୍ଛା
ହୁଁ
ହଁ ହଁ
ଆ ବାପା ମାଆ ଙ୍କର ପିଣ୍ଡ ଶ୍ରାଦ୍ଧ ହେଲେ ଘାଣ୍ଟ ତରକାରୀ ଭଲ ହୁଏ।
ହୁଁ, ହୁଁ ହୁଁ, ଆଉ କଣ ହୁଏ ଘାଣ୍ଟ ତରକାରୀ ସାଙ୍ଗରେ?
ଘାଣ୍ଟ ତରକାରୀ ସାଙ୍ଗରେ କାଲିକା ହୁଏ।
ହୁଁ କାନିକା କଣ କେମିତି କରନ୍ତିୁ କି ବେଶୀ ବି କୁହନ୍ତୁ ହୁଁ
ଟା ଘିଅ ଘିଅ ଦେଇଦବ ତେଜ୍ ପତ୍ର ଦେଇଦବ, ଜିରା ଦେଇଦବ ଆଉ ହ ଏଇ ବାସୁମତୀ ଅଜାଡ଼ି ଦବ ହଳଦୀ ଗୁଣ୍ଡ ଟିକେ ପକେଇ ଦେଇକି ତାକୁ ଟିଏ ଗରମ ପାଣି ଦେଇଦେଲେ କାଲିଟା ହବ ଓଲ୍ହେଇଲା ବେଳକୁ ଟିକେ ଗୁଜୁରାତି ଅଳେଇଚ ଗୁଣ୍ଡ କରିକି ରଖିଥିବ ପକେଇଦବ ଆଉ
ହଁ ମୁଁ ଆଉ ଗୋଟେ ଶୁଣିଛି କାନିକା ସାଙ୍ଗରେ ଆଉ ଗୋଟେ ଯାଉ ହୁଏ ତା ରେସିପି ଟା କଣ କେମିତି?
ଆ ସେଏ ଯାଉଟା ହୁଏ କଣ ପିଣ୍ଡ ଯାଉ ସେଟା ହୁଏ। ସିଏ ଘିଅ ଘିଅ ଦିଆ ହେଇକି ନଡିଆ କୋରା ହେଇକି ପାଣି ବସେ ସେଥିରେ ଚାଉଳ ଦିଆହଇକି ଘଣ୍ଟା ହେକି ଯାଉ ହଏ ଆଉ। ଯଦି କ୍ଷୀର ଚାହିଁବେ ପକେଇବାକୁ ଟେ କ୍ଷୀର ବି ପଡିବ। ହ ନଡିଆ କରା ପଡେ କ୍ଷୀର ଯିଏ ଚାହିବ କ୍ଷୀର ପକେଇବ ନ ଖାଇବେ ଆଉ କ୍ଷୀର ପକେଇବେ ପକେଇବନି ଆଉ ଅମୁଲ ପକେଇ ଆଉ ଶଧା ପହଲେ କାନିକା ହୁଏ ଯାଉ ହୁଏ ଘାଣ୍ଟ ତରକାରୀ ହୁଏ। ଓଉ ଖଟା ବି ହୁଏ।
ଆଚ୍ଛା ଓଉ ଖତା ଟା କଣ କେମିତି ହୁଏ?
ଓଉ ଖଟା ତାକୁ ନେଇ ଆସିବେ ସରୁ ସରୁ କରି କାଟିଦେବେ ତାକୁ- ଦେ ଅ ଛେଚିଦେବେ ହେମ ଦସ୍ତାରେ ଛେଚିଦେବେ ତାକୁ ଗରମ ପାଣି ରେ ଫୁଟେଇଦେବେ। ତାର କଷା ପାଣିକି ନିଦେଡି ଦେବେ। ଆଉ କଞ୍ଚାଲଙ୍କା ଅଦା ପିଆଜ ଫୁଟଣ ଭଲ ସେ ତେଲ ଦେଇ କୁ କଷିଦେବେ ସେଥିରେ ପକେଇଦେବେ ଆଉ ତାପରେ ଲୁଡ ପକେଇଦେବେ କସ୍ତୁରୀ ମେଥି ଆଉ ଜିରା ଲଙ୍କା ଗୁଣ୍ଡା ପାନ ମଧୁରୀ ଗୁଣ୍ଡ ଆଉ ସବୁ ପକେଇ ଦେଇକି ମେଥି ମାଁର ଗୁଣ୍ଡ ହେକି ରହିିବ ତାକୁ ଓଲେଇଲା ବେଳକୁ ପକାଏ
ଆଚ୍ଛା ଆଚ୍ଛା
ହୁଁ
ଅ ହ ଏତ ସବୁ ତାହେଲେ ରେସିପି ସବୁ ଅଛି?
ଆଜ୍ଞା
ହଁ ହଉ ରାତି ହେଲାଣି ଆପଣ ଯାଆନ୍ତୁ ଡିନର କରିବେ ମୁଁ ରଖୁଛି?
ଆଜ୍ଞା।
ହଁ।